ହାଲୋ।
ଓ
ହ୍ୟାଲୋ। ଅ
ହ୍ୟାଲୋ।
ହୁଁ ହୁଁନ୍ଧିଆ।
କଣ କରୁଛନ୍ତି।
କିଛି ନାହିଁ ମୁଁ କିଛି ନାହିଁ ମୁଁ ଖେଲ ପଡିଆ ଟିକେ ଆସିଛି ଟିକେ ଏ ଦୌଡା ଦୌଡି କରୁଛି। ଆପଣ କଣ କରୁଥିଲେ?
ହଁ ହଁ ମୁଁ ବାହାରେ ବସିଥିଲି ଘର ବାହାରେ ବସ
ଓହୋ ବ ଓହୋ ଆଉ କେମିତି ଗରମ କେମିତି ହଉଛି?
ବହୁତ ଇଆଡେ ଗରମ ଅଛି ଆପଣଙ୍କ ସିଆଡେ ଗରମ କେମିତି ଅଛି?
ଦେଖନ୍ତୁ ମୁଁ ତ ଗ୍ରାମ ସାହି ଦେଖୁଛି ଆଉ ମୁଁ ଯେତିକି ଜାଣିଛି ଯେ ଗ୍ରାମ ସାହିରେ ଏତେ ଗରମ ହୁଏନି ନାଁ କଣ ଆପଣ ଆପଣ କଣ ଲାଗେ?
ଆ ସହରରେ ବହୁତ ଗରମ ହୁଏ।
ହଁ ସହରରେ ମାନେ ଦେଖନ୍ତୁ କଣ ହଉଛି ସହରରେ ସବୁ କଟା ହଉଛିନା ଗଛ ପଛ କଟା ଘର ହେଇ ଘର ଫର କରା ହଉଛି ବହୁତ କାରଖାନା ସ ର ଅଛି ପୁଣି କଣ ଗାଡି ମଟର ସବୁ ସହ ର ଅଛି ନା ସେଥିପାଇଁ ସହର ଟିକେ ଗରମ ହୁଏ କିନ୍ତୁ ଗାଁ ଗାଁରେ ସବୁ ନଦୀ ନାଳ ଗଛ ପ ସବୁ ଥାଏ ନା ସେଥିପାଇଁ ଟିକେ ଗାଁରେ ଟିକେ ଏତେ ମୁୁଏନି ଆଉ ପାରୁଛନ୍ତି ନାଁ ମୁଁ କଣ କହୁଛି ହଁ ଆଉ ଗାଁରେ ଯଦି ଆପଣ ସନ୍ଧ୍ୟା ସମୟରେ ଯୋଉ ମଜା ଲାଗେ ହଁ ସହରରେ ସେମିତି ମଜା ଲାଗେନି ସହରରେ ଟିକେ ନା ରାତି ହେଇଗଲା ପ ପରେ ମଧ୍ୟ ସେତିକି ଗୁଳି ଗୁଳି ହୁଏ ଗୁଳି ଗୁଳି କଣ ଯା ପଣ ହଁ ମାନେ ଟିକେ କଣ ହଁ ହଁ ସେଇୟା ସେଆ ମାନେ ସବୁ ଥଣ୍ଡା ହଉଛି ମାନେ ରାତି ହେଇ ଥିବ ଛ ମାନେ ପବନ ହଉଥିବ ହେଲେ ବି ଆପଣ ସେ ଯଉ ସୁଖ ମୟ ଜିନି ସୁଖ ମୟ ଜିନିଷ ପାଇବେନି ଯୋଉ ଜିନିଷ ଆପଣ ଗାଁରେ ମିଳେ ତ ଆପଣ ତାହେଲେ ଶହ ରହୁଛନ୍ତି ତାଲେ ନାଇଁ କି ଯେତିକି ମୁଁ ଜାଣିପାରିଲି ଓହୋ ଆଉ ଗ୍ରାମ ସାଇଟ୍ କେବେ ଯାଇନାହାନ୍ତି ମୁଁ କଣ ଖାଇଲି କହି ତ ଏବେ ସନ୍ଧ୍ୟାବେେଳେ କିଛି ଖାଇନି ତ ମୁଁ ଦିନ ବେଳେ ମୁଁ ଖାଇଲି ଭାତ ସହିତ ଡାଲି। ଆଉ। କଣ ହଁ ଚିପ୍ସ ଖାଇଥିଲି ଓ ସେମିତି ବାଡୋଲି ଚିପ୍ସ ଖାଇଥିଲେ ଆପଣ କଣ ଖାଇଥିଲେ?
ମୁଁ ଆଜି ଭାତ। ଆଉ ବାଉସ ଯୋଉ ବାଂଶ ରୁ ମାନେ ଯୋଉ ବାଉଶ ରୁ ଯୋଉ ହଉଛି। ଗୋଟେ କରଡ କୋହୁଠୁ। ସେଟା ଆଳୁ ଟମାଟୋ ପକେଇକି ତରକାରୀ ହେଇଥିଲା ଘରେ ମୁଁ ସେଇଟା ଖାଇଚି, ହୁ କରଡି କୋହନ୍ତି।
ଓ ହୋ। ଆରେ ଆପଣ କହୁଥିଲେ ନା ମୁଁ ଗ୍ରାମ ସାଇ ହିଡରେ ତ ସବୁ ଜାଣେ କଡେଇ ଛତୁ ସବୁଜାଣେ ଆଉ ସେଇ ଜ ଏତେ ଭଲ ଲାଗେ ସେ କରି ଆହା କୁହନ୍ତୁନି ମୁଁ ବହୁତ ଦିନ ହେଲା ଖାଇନି କିନ୍ତୁ ସେ ଜିନିଷ ବହୁତ ଭଲ ଲାଗେ ଓହ ତାହେଲେ ଆପଣ କୋଅଠି ଖାନ୍ତି ତାହେଲେ ନାଇଁ ଆପଣ ସର ବି କୋଠି ମିଳେ ମାନେ ଆପଣଙ୍କ ଦୋକାନରୁ କିଣିି ଆଣନ୍ତି ନା ଆପଣ କିଏ ଆଣି ଦିଅନ୍ତି?
ନାଇଁ ଯୋଉ କିଛି ବେପାରୀ ଯୋଉ ଲୋକଣ ଅଛନ୍ତି ନାଇଁ ଶୁଣନ୍ତୁ ବେପାରୀ ଲୋକ ଯୋଉ ଅ ଅଛନ୍ତି ବାହାରକୁ ଯୋଉ ବେ ବେପାର କରିବା। କା ଆସନ୍ତି ଯୋଉ ଗ୍ରାମ ଗା ମାନେ ଯୋଉ ସାହି ସାହି ଉ ଗୁଁ ଧରିକି ବେପାର କରନ୍ତି, ତ ତାଙ୍କେ ମାନେ ଗୋଟେ ଛୋଟ ତାଟିଆରେ। ପାଞ୍ଚ ଦଶ କରିକି ଏମିତି ଦିଅନ୍ତି, ହୁଁ।
ଓ ହଁ ହଁ ମାନେ ମୁଁ ବୁଝିପାରିଲି ମାନେ ସେମାନେ ଯୋଉମାନେ ଆପଣ ଦଉଛନ୍ତି ତାହେଲେ। ସେମାନେ ସବୁ ଗ୍ରାମ ଗ୍ରାମ ଅଞ୍ଚଳ ଟିକେ ହେଇଥିବେ ଯୋଉମନେ ଆଣିିକି ହଁ ସେଳିଆ ଦିଅନ୍ତି କହିଁକିନା? ହ ସେୟା ହେୟା ଆସଜ ହେଇ ମଞ୍ଜା ମାନେ କଦଳୀ ମଞ୍ଜା କଥା କହୁଛନ୍ତି ଆପଣ?
ହଁ ହଁ ସେ ସବୁ ଆ ଆଣିକି ବେପାର କର ହଁ
ହଁ ହଁ ଭଲ ଭଲ ଖାଇଲା ଭଲ ଠିକ କ ତାଙ୍କ କହ?
ହୁଁ କୁହନ୍ତୁ ଆଉ କଣ କୁହନ୍ତୁ? ଆପଣ ପାଠ ପଢାପଢି କରୁଛନ୍ତି ପାଠଗାରାକୁ ଯାଇକି?
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।